ହ୍ୟାଲୋ କଣ କରୁଛୁ? ହୁଁ ଖାଇକି ଆସିଲି ମୁଁ ଏବେ।
ଓ ହୋ।
ନାଇଁ ମୁଁ ଆସିଛି ମାମୁଁ ଘରକୁ।
କାହିଁକି ଆସିଛ ମାମୁଁ ଘରକୁ।
ଏଇ ମୋ ମାମୁଁଙ୍କ ପୁଅ ବାହାଘର ହବ ତ।
ହଁ। କେମିତି କଣ ହବ ବାହାଘର ଆଜି କଣ ହବ?
ଆଜି ରାତିରେ ମେହେନ୍ଦୀ କାଲି ହଳଦୀ। ତା ପର ଦିନ ହଉଛି ବାହାଘର। ଆଉ ହେଲା ଶୁକ୍ରବାର ଦିନ ରିସେପସନ। ତାପରେ ଏଠୁ ଶନିବାର ଦିନ ରହିକି ରବିବାର ଦିନ ଯିବୁ ଆଉ।
ଖାତା ଅଣିଚୁ ନା ନାଇଁ।
କଣ କହିଲୁ? ହଁ ପାଠ ଲେଖିବା ପାଇଁ ଆଣିଛି ଖାତା।
ସାଙ୍ଗମାନେ ଜଣେଇଲେଣି ପାଠ କଣ ଙ୍କଣ ଦିଆ ହେଇଛି?
ହଁ ଆଜି ବୁଝିଛି ଆଉ।
ଆଉ କଣ କେଶୁ କଣ କହୁଥିଲା?
କେଶୁ କଣ କହିବମ।
କେଶୁ କିଛି କହୁନଥିଲା ଯାଇନୁ ବୋଲି।
କେଶୁ କିଛି କହିବନି ମ ବାବା କହିଦେଇଛନ୍ତି ଆମେ ଆସିଛୁ ବୋଲି ଆଡେ।
ଚିକୁ ସାଙ୍ଗ ଆମ ଚିକୁ ବୟସର କହିଛନ୍ତି ନା।
ଅ
ହୁଁ ହୁଁ ହୁଁ।
ଆଉ ଆଉ ଶ୍ରଦ୍ଧା ଫ୍ରେଣ୍ଡ କଲ କରିନି।
ଶ୍ରଦ୍ଧା ଫ୍ରେଣ୍ଡ ସେ କିଆଁ କରିବ ସେ କଣ ଆମ କୋଚିଙ୍ଗର।
ସେ କୋଉ ଠି ପଢିବା ପାଇଁ ଯାଉଛି।
ବିବେକାନନ୍ଦ।
ଓହୋ। ବାହାଘରକୁ କଣ କେତେଟା ଡ୍ରେସ୍ କରିଛୁ?
ଗୋଟାଏ ରିସେପ୍ସନ ଗୋଟାଏ।
ଆଉ
ଆଉ ମେହେନ୍ଦି ପାଇଁ ଅଛି ହଳଦି ପାଇଁ ଖାଲି ଗୋଟେ କରିଛି ଆଉ।
ଏ କଣ କଣ ରେସିପି ବନେଇ ଆସିଛି।
ସବୁ।
ଦେଖି କହିଲୁ? ଉୁଁ ମତେ ଗୋଟେ ରେସିପି ପଚାରିଲୁ ମୁଁ କହିବି।
ଅ ଆ ଯଉ ରେସି ରେ କଣ ତୁ କଣ ଜାଣିଛୁ କହୁନୁ।
ମତେ ବି ସବୁ ଆସିଛି କଣ ଜାଣିବା ପାଇଁ ଚାହୁଁଛୁ ସେଇଟା କହ ମୁଁ କହିବି।
ତୁ ମତେ କହ। କି ଆଉ ଉ-ଉ-ଉ ଉମ୍ ଯଉ ଡାଲମା।
ଡାଲମା ପାଇଁ ଆମେ ଫାଷ୍ ଆମେ ପ୍ରଥମେ ଯେତିକ ଆବଶ୍ୟକ ପରିବାକୁ ଆଣିବା ଫ୍ରିଜ୍ ରୁ କାଢି଼କି।
ଆପଣ ଫ୍ରୀ କେବଳ ଫ୍ରୀଜ୍ କାଢ଼ିକି ଆଣିଲେ ହବ ଆଉ ଖାଲି ସେମିତି ଆଣିଲେ ହବନି?
ଆମର ପରିବା ଫ୍ରିଜ୍ ରେ ରୁହେ।
ତମର ଫ୍ରୀଜ୍ ରେ ରୁହେ?
ହଁ।
ତମର ଧନୀ ଘର ତାହେଲେ ତ।
ନାଇଁ ସେମିତି କିଛି ନାହିଁ।
ଆମର ତ କିଛି ନାହିଁ।
ହଉ ଚଳିବ ମୁଁ ଡାଲମାର ପ୍ର ପ୍ରଣାଳୀ କହୁଚି ତମେ ଖାଲି ଶୁଣ।
ହଉ କୁହ।
ପ୍ରଥମେ ଆମେ ବରିବାକୁ ପରିଷ୍କାର ବାବେ ଧୋଇଦବା ତାପରେ ପରିବାକୁ ପନିକିରେ କାଟିଦବା। ତାପରେ ସିଝିବା ପାଇଁ ଛାଡି଼ଦବା। ତାପରେ ସିଝି ଗଲା ପରେ ଆମେ ଗୋଟେ ଜାଗାରେ ରଖିଦବା। ବେଲାକୁ କାଢି଼କି, ହେଲା?
ହୁଁ।
ତାପରେ ହେଠୁ କଡ଼େଇଟା ନବା ଗ୍ୟାସ୍ ଢୁସ ଢୁସ୍ କରି ମାରିଦବା। ତାପରେ ହେଠୁ ଅ ଗ୍ୟାସ୍ ମାରି ମାରିକି ତେଲ ପକେଇଦବା ତେଲରେ ଫୁଁ ଫୁଟଣକୁ ସାଏଁ କରିଦବା ତାପରେ ଦେଖିକି ଟିକେ ଦୂରିଆ ଠିଆ ହବୁ ନହେଲେ ଆଖି ଦେପ୍ ନୁଡ଼େ ପଶିଯିବ ତାପରେ ପିଆଜ୍ ପକେଇବୁ ହେଲା?
ହୁଁ।
ତାପରେ ହେଠୁ ପକେଇକି ଆଁଠୁ ପିଆଜରାକୁ ପୁରା ହାଏ କରଦୋବୁ ଯେ ସିଏ ଟିକେ ସମୟ ପରେ କେ ସମୟ ୱେଟ୍ କରିବୁ ହେଇ ଲଗି ହାଏ କରଦୋବୁ, ହେଲା?
ହୁଁ।
ତାପରେ ଢା ମାନେ କୋଉ ଯୋଉ ବେଲାରେ ରଖିଥିବୁ ଢାଳି ଦବୁ ସେ ପୁରା ଧୂଆଁ ହେଇଯିବ ତାପରେ ସେ ପ ସେଟା କୁହନ୍ତି ତଡ଼କା ହେଇଗଲା ଦାଲମା ହେଇଗଲା ଆଉ।
ହୁଁ?
ହଁ।
ହୁଁ।
ତତେ ଡାଲମା କେତେ ଫଲ ଲାଗେ?
ସେମତିଆ।
ଏତେ ବି ଭଲ ଲାଗେନି?
ନାଁ।
କାହିଁକି ତମେ କିଛି ଖାଅ ନା କି?
ନ ମୁଁ ଖାଏ ଯେ ମୁଁ ଉଁ
ଉଁ ହୁଁ ତୁମ ଭୋଉଣୀ କଣ କରନ୍ତି?
ମୋ ଭୋଉଣୀ ତାର ଅଭିକା ଭେଜ୍ ସରଲା।
କଣ ପଢ଼ୁଥୁଲେ ସିଏ?
କେମେଷ୍ଟ୍ରି ଅନର୍ସ ନେଇ ପଢ଼ୁଥୁଲା।
ଓ ହୋ।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
ତା ତାର ସରିଲାଣି ନା ସେ ସେ ହଷ୍ଟେଲରେ ରହି ବର୍ତ ବର୍ତ୍ତମାନ ପଢା ଜାରି ରଖିଚି।
ନା ନା ତାର ସରଲାଣି ସେ ଅବିକା ଯେଉଁ ବି ଇ ଡ଼ି ଏକ୍ଜାମ ଆଉ ଏବେ ଦେଇଥିଲା। ଆ ରା ଇ ବି ଦେଇଥିଲା। ।
ଆଉ
ସେତିକି ହିଁ ଦେଇଛି।
ସେ ତୋତେ ରାଗେ ନା ସ୍ନେହ କରେ।
ଦିଟା ଆକ।
ଦିଟା ଆଙ୍କ କାହିଁକି କୋଉଟା ଅଧିକ କର?
ସେ ନୁହଁ ରାଗେ ବି।
ନା ଦିଟା କ ଭିତରୁ କୋଉଟା ଅଧିକା କରେ ରାଗେ ନା ସ୍ନେହ କରେ?
ସେମିତି କହିହବନି ସ୍ନେହ ତ କରେ ଆଉ, ରାଗିବ ଯେ ପୁଣି ଚିଲେଇବ ଜୋରେ।
ଖେଚିଡିଆଣି ଟା ନା ତମ ଦିଦି।
ହଁ।
ଅ ହ। ତମ ।
ଭ ଟା।
ଆଉ ଭ ଟା କେମିତି ରାଗେ ରାଗେ ଯଦି ଭଲ କେମିତି ହେଲା।
ସେମିତି ଭଉଣୀ ମାନେ ରାଗନ୍ତି ସ୍ନେହ କରନ୍ତି ଆଉ ବଡ ଭଉଣୀ ଟା।
ହଁ, ତମେ କାଇଁ ସବୁଥରେ କାନ୍ଦ ତମ ଦିଦି କଣ ବାଧିଲା ଭଳିଆ କୁହେ?
ହଁ କୁହେ।
ଅ ହ।
ମୁଁ ଟିକେ ସୁକୁମାରୀ ଟି ତ।
ଓହୋ ସୁକୁମାରୀ ତମେ।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
ଗେଲ ବସରିଆ ଝିଅ ତମେ ଓହୋ। ଏଇଠି ଗୋଟେ ନୁହଁ ଛୁଆଟେ ନୁହଁ
ହୁଁ।
ପିଲା କଲା ଏଇଠୁ ଯୋଉ ଟବ ଟେ ଅଛି ତା ଭିତରେ ପାଣି ଗୋଟେ ଏମିତି ମଗ ଭଳିଆ ଅଛି ତା ଭିତରେ ପାଣି ଭରିଲା ତା ମୁଣ୍ଡ ଢାଳିବା ପାଇଁ ଯାଉଥିଲା ଯେ ମୁଁ ନାଇଁ ନାଇଁ କହିଦେଲି ଧାଇଁକି ପଳେଇଲା।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
ଢାଳି ଦେଇଥିଲେ ସେ ତା ମାଠୁ ଗାଳି ଖାଇଥାନ୍ତା ନା। କାନ୍ଦି ଥାନ୍ତା ତାପରେ ନା। କୋ ଭଳିଆ ଅବସ୍ତା ହେଇଥାନ୍ତା।
ଉଁ ହୁଁ।
ଉଁ ହୁଁ। ପୁଣି କେବେ ସ୍କୁଲ ଯିବୁ?
ଆର ସୋମବାରେ।
ତମ ସ୍କୁଲ ରେ କୋଉ କୋଉ ଦିଦି ଅଛନ୍ତି?
ଆମ ସ୍କୁଲରେ ଯଉ ମମତା
ହଁ।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
ହୁଁ।
ମଞ୍ଜୁଶ୍ରୀ ଦି,
ହୁଁ।
ପ୍ରତିକ୍ଷ୍ୟା ଦି, ଆଉ ସେତିକି ମିଲି ଦିଦି।
ଇଏ କଣ ପଢ଼ାନ୍ତି?
ଆଉ ମମତା ଦିଦି ପଢ଼ାନ୍ତି ଓଡିଆ। ଆଉ ଭଲ ପଢ଼ାନ୍ତି ସଂକୃତି, ମଞ୍ଜୁଶ୍ରୀ ଦିଦି ପଢ଼ାନ୍ତି ହିଷ୍ଟ୍ରି କୁ ଇଂଲିଶ। ଆଉ ଅ ଉମ ଯୋଉ ଲିଲି ଦିଦି ପଢ଼ାନ୍ତି ଜୋଗ୍ରାଫ ଫି, ଆଉ ଉମ ମମ କ'ଣ କହନ୍ତି? ଉମ ହଁ ସାଇନ୍ସ ଯୋଉ ପ୍ରତୀକ୍ଷା ଦିଦି ପଢ଼ାନ୍ତି ସାଇନ୍ସୀ। ଆଉ ଜଣେ ସାର୍ ଅଛନ୍ତି ମ୍ୟାଥ ପଢ଼ାନ୍ତି ଆଉ।
ହୁଁ।
ହୁଁ।
ହଉ ତୁମ ସାର୍ ମାମ୍ ମାନେ ତମକୁ ଭଲରେ ପଢାନ୍ତି, ଭଲ ପାଠ ପଢାନ୍ତି, ନା ଖାଳି ଗାଲି କରନ୍ତି? ଅଧିକା ପାଠ ଦିଅନ୍ତି?
ପାଞ୍ଚ ସେଇଟା ଛାଡ, ଆଉ ପାଠ ତ କହିବା କଥା ନୁହେଁ। ଛାଡ଼ ଛାଡ଼। ଖାଲି ପଢ଼େଇ ଦେବେ, ଗାଇ ପକେଇବେ ଗାଈ ପକେଇବେ, ବୁଝା ନାହିଁ କିଛି ନାହିଁ ଯୋଉ ତ ପାଠ ପଢ଼ା। ଛାଡ ଛାଡ। ଆଉ ଆମର ତ ଯୋଉ ମ୍ୟାଥ ସାର ଅ ସେମିତି ସେ ଖାଲି ମାନେ ଏଜାମ୍ପଲ ଗୁଡାକ କରିଦେଇ କହିବେ। ହେଇଗଲା ଶହେ ବହିକୁ ଦେଖିକି ଏକଜାମ୍ପଲ ବାଡ଼ ବ୍ଲାକ ବୋଡ ଟିକ ପକେଇବେ। ତାପରେ ତ ଯାହା ଗୋଟେ ଯାହା ପଚାରିବ ସାର୍ ଏଇଟା ଡାଉଟ ଅଛି, ଟିକେ ସାର୍ ବୁଝେଇଦେବେ ଏଇ ନମ୍ବରଟା? ସାର୍ କହିବେ କି ହଉ ଆଜି ତ ସମୟ ହେଲାଣି କାଲି କରିବା ଆଉ। କାଲି ପୁଣି ସେ ଟେଷ୍ଟକୁ ଘୁଷିକି ଆସେ ସେଥିରେ ସେ କରିଦିଅନ୍ତି ଆଉ।
ସାର୍ କଣ ନୂଆ ନୂଆ ଜଏନ ହେଇଛନ୍ତି? ନା
ନା ନା, ସେ ତ ତିରିଶ ପଇଁତିରିଶ ବର୍ଷ ହେଲାଣି।
ସେ ସେତେ ବର୍ଷ ହେଲା ପାଠ ପଢେଇକି ବି କିଛି ଜାଣି ପାରୁନାହାନ୍ତି?
ସାଙ୍ଗ ହିଁ କରିଥିଲା କହିବ ବି ୟେ ଖଡ଼ା ଵା ସେଇଟା।
ସେମିତି କଣ କରିବା କଥା? ନା ଝିଅ।
ସେଇଆ।
ହଁ ହୋ, ହଉ ଝିଅ ମୁଁ ଯାଉଛି, ମୁଁ ବର୍ତ୍ତମାନ ଲଞ୍ଚ କରିକି ଆସିଛି, ମୁଁ ଯାଉଛି ଶୋଇବି।
ତମେ କେତେ ଶୋଉଛ?
ଶୋଇଲେ ଭଲ ଦେହ ପାଇଁ।
ଶୋଇବାର ଗୋଟେ ଲିମିଟ ଥାଏ ନା ଶୋଇଵା ବାଳିକା ଘଣ୍ଟାଏ ଦଶ ଘଣ୍ଟା।